ହାଲୋ ହଁ କଣ କରୁଚ?
ବସିଛି ତମେ?
ହଁ ସେଠି ବସିଛି।
ଖାଇଲଣୀ?
ହଁ। ଆଜି କିଛି ନାହିଁ ଆଜି ଯାଇଥିଲୁ କଣ ଖାଇକି ଆସି ହାଲୋ।
ହଁ।
ଏତେ ଚାହିଁଲେ କଥା ହେଇପାରିବୁ କିଛି ନାହିଁ।
ଉଁ ହୁଁ ଖାଇଲୁଣି ତୁ?
ହୁଁ କଣ କମ୍ପିଲିଟ ପୁରା?
ଉଁ ହୁଁ।
ହୁଁ ଆଉ ସବୁ ଭଲ?
ହଁ ସବୁ ଭଲ ତମ ଘରେ ସମସ୍ତେ ଭଲ?
ହୁଁ ଖେଳିଆ ଆଉ।
ହୁଁ ହୁଁ କଣ କରୁଛନ୍ତି ସବୁ ଘରେ?
ଘରେ ଆଉ ଘରେ ବଇଛନ୍ତି ବର୍ଷା ଘରେ ବସିଛି ଶୋଇଥିବେ କି ଚାହା ପିଉଥିବେ ଆଉ କଣ?
ହୁଁ ହୁଁ ବର୍ଷା ହଉଚି ତମ ଆଡେ?
ହୁଁ ତମ ଆଡେ ହଉନିିକି?
ହଁ ଆମ ଆଡେ ବି ହଉଥିଲା ଏବେ ଏବେ ଜଷ୍ଟ ଛାଡିଲା ସାଙ୍ଗେ ସାଙ୍ଗେ। ହୁଁ।
ହଉ ଚଲିଗ।
କଣ?
ହଷ୍ଟେଲ।
ହଷ୍ଟେଲ ଯାଇନି ଯିବି ଆଉ ତୁ?
ଯିବି ରବାରେ।
ଆଚ୍ଛା। ଭଲ ପଢାପଢି କେମିତି ଚାଲିଚି?
ସେମିତି ଆଉ।
ସେମିତି ମାନେ କେମିତି ଭଲ ତ?
ରେଜଲ ବାହରିଲେ ଜଣା ପଡିବ ବାହାର ନି ଏ ପର୍ଯ୍ୟନ୍ତ। ଏ ଶ୍ରୀଯ ତ କହିଥିଲେ ଆ ମାନେ
କଣ ହେଇକି
ଆରେ ସେ ଯୋଉ ମିଛୁଟାରେ ଯାଇଥିଲା ଆଉ।
କଣ ଏଛିରେ ରଥିଲ ହଁ ମୁଁ ଆଉ ଜାଣିଲି ବୁଝିଲି।
ହଁ।
ତା କଥା ଛାଡେ କହିଦେଲା କହିଦେଲା ଆଉ ମିଛ କଣ ସତ କଣ?
କହିହିଲକୁ ଆଣିଲୁ
ହଁ ତୁ ବି ତା ସହିତ ବାାଇଆ ତୁ କଣ ଭଲଟେ କଣ।
ନାଇଁ ମୁଁ କିଛି ହେଇନି ଦେଖି ମୁଁ ଫୋନ ନେଇ ଜାଣନୁ ଚେକ୍ କରିବୁ।
ହ ସେ ମତେ ଦେଖେଇଲା ମେସେଜ ଆଉ କେମିତି ଦେଖିଥାନ୍ତି ତୁ କଣ ଟା ଚେକ୍ କଲେ ଅଧିକାଟା କଣ ଟା ଜାଣିବି।
ଆରେ ସେ ଆକୁ ପଚାରି ଦବି ଚାହିଁଲେ କଲ କରିଦେବି। ସାଙ୍ଗ ସାଙ୍ଗ।
କୋଉ ସାଙ୍ଗ ହବୁ।
ସେଇୟା ଦେଖା ହେଲେ କହୁଥିଲା ଦେଖିବା।
ଆଛା। ହଁ।
ଆଉ ଜଣେ ସେ ଭାଇ ଜଣଙ୍କୁ କହିଛି କଥା ହେଇଯିବ ତୋ ସ
କିଏ କାହାକ?
ଗୋଟେ ସାଙ୍ଗଟେ ଭାଇଟା ଅଛି
ଓହୋ।
ହୁ।
ହଁ।
ଗାଁ ଆଡେ ଆସିବନି?
ନା ଯାଇନି ତ ଏବେ ବା ଯାଇକି ଆଇଚି।
ଆଉ ଆସିବୁନୁ?
ଆଉ କାହିଁ ଯିବି?
ଓହୋ ତ ହଷ୍ଟେଲ ରୁ ପୁଣି କେବେେ ଆସିବୁ?
ଆଉ କାଇଁ ଯିବି?
ମୁ କହିଲି କି ହଷ୍ଟେଲ ଗଲେ ପୁଣି ଆସିବୁ କେବେ?
ହଷ୍ଟେଲ ଗଲେ ପୁଣି ଆସିବି କେବେ?
ହଁ।
ହଷ୍ଟେଲ ଗଲେ ପୁଣି ଆଇକି ଆସିବି କେବେ ରଜ। ଜ ଅକ୍ଟୋବର ଅକ୍ଟୋବରରେ। ଦଶହରା ଦଶହରାକୁ ହଁ ଦଶହରା କୁ ଯାଇଁକି ଆସିବେ।
ହୁଁ ହୁଁ।
ତୁ?
ହଁ ମୁଁ ମତ ଆଣିକି ଟ୍ରେନିଂ ପଡିଛି ଟ୍ରେନିଂ ସରିଲ ଆସିବି ଯୋଉ ବୋଲ୍ ବୋମ୍ ଯିବା ପାଇଁ
ଓହୋ। ମୁଁ ମୁଁ ଯାଉନି ବା।
ଆଉ ଦେଖି ଯିବାର ନା ତମକୁ ପୁଅ ଯାଇବା ତମକୁ କୁଅ ଯାଇବା କୋଉଠି ପଢ଼ିଲା? କୂଅ?
କୁଆ ହେଇଥିବ ଆମ ଗାଁରେ
ଆଇ ଟି ଆଇ କରିବାକୁ କହୁଥିଲେ ବା?
ହଁ ଆଇ ଟି ଆଇ କରିବ ଏଇ ଦି ବର୍ଷ ସରିଲା ପରେ ଆଇ ଟି ଆଇ କରିବ।
ତର ସାଇନ୍ସ ଥିଲା ନା ଆର୍ଟ୍ସ।
ନା ଆର୍ଟସ ନା ସେ ସାଇନ୍ସକୁ ଯୋଉ କଦଳୀ ପାଠ ପଢୁଛି ତ।
ନାଇଁ ଆଉ ସାଇନ୍ସ ପିଲା ବି ତ ପୁରା ଟପ ଉପରେ ମାର୍କ ପାଇଛନ୍ତି।
କଦଳୀ ପାଠ ପଢୁଛି ସେ ତ ଦିଆ ହେଇଛି କେବଳ ଆଇ ଟି ଆଇ ଏବେ କରିଥାନ୍ତା ତ କିଛି ଜାଣିନି ପାଠ ହଉ ସିନା କିଛି ଟିକେ ଜାଣିଥିଲା ଆଇଟି ଆଇର ହଁ ଧରିବ ପକେଇବ ସେଥିପାଇଁ ତମେ ଦି ବର୍ଷ ପଢା ହେଲା ଇଏ ଟିକେ ନଲେଜ ହେଲେ ଆର ବର୍ଷ କରିବା ଆଇ ଟି ଆଇ ଆଉ।
ଆଇ ଟି ଆଇ ଡିପ୍ଲୋମା କରିଦେବ କାଇଁ ଆଇ ଟି ଆଇ କରିବ।
ଡିପ୍ଲୋମା ତ କରିବୁନି ଆଇଟି ଆଇ କରିବୁ ଡିପ୍ଲୋମା କରିବାର ଏକାଥରେ କରିଥାନ୍ତା ଏବେ କୋଚି ଇଏ କଲା ପରେ
ଡିପ୍ଲୋମା ପ୍ଲସ୍‌ ଟୁ କରିଦଉ ତାପରେ ଆଇ ଟି ଆଇ କରିଦେବା ଭଲ ଏଇ ଡିପ୍ଲୋମା କରିଦେବା ଭଲ ଆଉ।
ସେ କହୁଛି ଡିପ୍ଲୋମା କରିିବାରଥାନ୍ତା ତାହାଲେ ପ୍ଲସଟୁ କରିନ ଥାନ୍ତା ତିନି ବର୍ଷ ଡିପ୍ଲୋମା କରିଥାନ୍ତା।
ଏ କରିବନି?
ନାରେ ଡିପ୍ଲୋମା କରିକିନା ବି ତ ଏମିତି ମାନେ ଟ୍ରେନିଂ। ତୁ କଣ ଡିପ୍ଲୋମା କରୁଛୁ ତୁ ବା ଡିପ୍ଲୋମା କରୁଛୁ।
ହୁଁ ହଁ।
ତୋର ଯେମିତି ଏବେ ମାନେ ଟ୍ରେନିଂ ପଡିଛି ମାନେ ମୋ ବେଷ୍ଟଫ୍ରେଣ୍ଡ ଯିଏ ମାନେ ପୁଅ ଟା। ସେ ତାର ବି ସେମିତି ହଉଛି। ସେ ବା ଡିପ୍ଲୋମା କରିଥିଲା ଟେନ୍ତ ପରେ କଲା ହେଲା ଡିପ୍ଲୋମା ହେଲା। ପ୍ଲସ୍ ଟୁ କନି ଟେନ୍ ଫୁଲମ କଲା ତାପରେ ତା ଟେନି ପଡ଼ିଲ ଟେନିଂ ପ ପରେ ବି ବସିଛି ଦେଢ ବର୍ ହେଲାଣି ଦି ଦେଢ ବର୍ଷ ଦି ବର୍ଷ ହେଲା ବଇ ତାଙ୍କୁ ଡାକିବା ଡାକିବା ବୋଲି ଏଯାଇ ବି ଡାକି ନାହାନ୍ତି।
ଟେ କରିଦେଲେଣି। ବିଟେକ ବିଟେକ।
ଟେନ ତାପରେ ଆଉ କରିନି ଦି ବର୍ଷ ଯାଇଥିଲା ଟ୍ରେନିଂ ସେ ତ କହିଲେ ହଁ ଆମେ ଡାକିବୁ ବୋଲି ସେ ଏଯାଏ ଡାକିନାହାନ୍ତି। ହ
ଆ ଆମର ଗମେଣ୍ଟ ରେ ପଢିଛି ଟ୍ରେନିଙ୍ଗ।
କୋଉ ପଥିଲା କାହିଁକ ଟ୍ରେନିଂ ତ ପଡିଥିଲା ଛଅ ମାସ ରାତିରେ କେତେବେଳେ ରାତିରେ କେତେ ଳେ ଦିନରେ ଏମିତି ଟ୍ରେନିଂ ହେଲା ହେଲା ଏଥିଲା ବଳକୁ ତା ହଁ କହିଲେ ହଁ ଦେବି ଦେଖିଲା ବେଳକୁ
ଏ କରୁ ଗୋଟେ ସମୁଦାୟକ ଏତିକି ତାପରେ ଆସ ତିନି ଘଣ୍ଟା ସମୟ ଏତିକି ଘରକୁ ଆସିବୁ।
ହ
ଗୋଟେ ମାସ କେତେ ତାପରେ ଏଠୁ ଆମର ଆଉ ଦି ତିନି ମାସ ଗଲା ପରେ ଛଅ ମାସ ଗୋଟେ ପଢିବ ସେଇ ଗମେଣ୍ଟରେ।
ହୁଁ ହୁଁ।
ସିରିୟସ୍ ଅଛି ପାଠଢାରେ।
ଆଚ୍ଛା। ହଁ ତୁ କବି ତୁ କବି ଦଉଛୁ କି? ଏତିକିକା ସବୁ ଷ୍ଟାଟସ୍ ହେରିକା କପି ଦେଉଛୁ କିରେ?
କାହିଁକି ଦି ଏ ଗଟେ ଖୁସିରେ ଦେଇଥିଲି?
ଖୁସିରେ ଲାଜ ଲାଗନର ହେ ଏହାର ମାଡ ଦରକାର ଯେତ ହେଲା।
ଆ ନାଇଁ ଖୁସି ହେଇ ଗୀତଟେ ଭଲ ଲାଗିଲା
ଖାଲି ମାଡ ଦରକାର।
ନାଇଁ ସତରେ ଖୁସି
କ୍ଷତରେ ଯ ଦଉଛି ନା ଆଉ କିଛି
ସତରେ
ହଁ।
ଆଉ କଣ କ?
ହଉ। କଣ କହିବି?
ଆ କୁକୁର ଘରେ ବଧା ହେଇଛି। ହଁ, ଆମ କୁକୁର ଘରେ ବନ୍ଧା ହେଇଛି।
ସେ ବଡଟା ହେଲାଣି ନା।?
ହୁଁ।
ହୁଁ ହୁଁ।
ଥିଲା ଯୋଟା? ହ୍ୟାଲୋ, କେଟା କଣ କରଛି କୋଉଠି?
ଏଇଟା ଏଇଠି ସାତ ପରେ ବୁଲୁଛି, ମୋ ସହିତ ମୋ ସହିତ ବୁଲୁଛି ସାତ ପର ବା।
କକାଣ କେ ଯି ଆଛା କି ହରିିଆ ତାକୁ ଆଣିକି ଆ ହରିକି ସେଇ ଆଉ ବୁର୍କଣି କିଛି କହିଲାନି
ଏ ବୁଟନାନା କଣ କହିଵ ଢେଙ୍କାନାଳଣ୍ଡୁପା ଆଣିକି ଆଇଲା?
ଆଉ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ ହଲୋ ହ୍ୟାଲୋ ମାଇଟେଷ୍ଟିଙ୍ଗ ୱାନ, ଟୁ, ଥ୍ରୀ, ଫୌର ହାଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ ହ୍ୟାଲୋ ହଲୋ ହ୍ୟାଲ ହଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ ହ୍ୟାଲୋ! ହ୍ୟାଲୋ ମାଇ ହ୍ୟାଲ ହ୍ୟାଲୋ ଫୋ ଥ୍ରୀ ଆଇ ହ୍ୟାଲୋ! ଏବର ହଲ ଭ ହ୍ୟାଲୋ ହ୍ୟାଲୋ ମାଇ ଦ ହ୍ୟାଲୋ ହ୍ୟାଲୋ ହ୍ୟାଲୋ! ହ୍ୟାଲ ହଲ! ନି ସେଇ ହ୍ୟାଲୋ! ହ୍ୟାଲୋ ଆପଣ ଯହାକୁ କଲ୍ କରିଛନ୍ତି ସେ ଅନ୍ୟ କହିଲ ବିଜି‌ ଅଛନ୍ତି। କଣ କହୁଛନ୍ତି ଏ ରାଏ? ମେ ହ୍ୟାଲୋ। ହାଲୋ। ହାଲୋ। ହାଲୋ, ହାଲୋ। ହ୍ୟାଲୋ, ହାଲୋ ହ୍ୟାଲୋ। ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ, ହାଲୋ। ହାଲୋ। ହାଲୋ।